ହଁ ଶୁଗିଲା ହଁ ହଁ ଆଉ କଣ କୁହ।
ଆଉ ଖିଆ ପିଆ ସରିଲାଣି?
ହଁ ଏବେ ଖାଇଲି ବା ଖାଇକିରି ଉଠିଲି ମାଣ୍ଡିଆ କରିଥିଲି ଆଉ ଆଜି ଶୀତଳ ଷଷ୍ଠୀ ଲାଗି ଭୋଗ କରିଥିଲି ଠାକୁରଙ୍କ ପାଖରେ। ଆଉ ଭୋଗ କଲି ଭୋଗ ଟିକେ ଖାଇଲି ଆଉ ତା ସହିତ ମାଣ୍ଡିଆ ଟିକେ ଖାଇଲି ଆଉ ଆଜି ଆଉ ରୁଟି ଫୁ ଟି କରିନି ଆଜି ଟିକେ ଅରୁଆ ଭାତ କରିବି। ଆଉ ଡାଲମା ଭଜା ଏସବୁ ଜିନିଷ କରିବି ଆଉ। ଆଜି ବାବାଙ୍କ ତାଙ୍କର ଆଜି ବିବାହ ନା।
ହୁଁ ହୁଁ।
ହଁ। ସେଥିଲାଗି ଟିକେ ଆମେ ସେଇ ସମ୍ବଲପୁର ଅ ପଟରେ ଥିଲୁ ତ ସେଇ ସ ସେ ସେଠି ବି ଅରୁଆ ଭାତ ହେରିକା ପ୍ରାୟ ଲୋକ କରନ୍ତି ସେଠି ଠାକୁରଙ୍କର ଆଜି ବିବାହର ଠାକୁର ବି ବିବାହ ହେଉଛନ୍ତି ଯେଉଁଠୁ ତାଙ୍କ ଲାଗି ଆମେ ଭୋଜି ଭାତ କରିକି ଖାଇବା କଥା।
ହୁଁ ହୁଁ।
ହୁଁ।
ଆଉ
ଆଉ ଆଉ ସେୁ ତେଣୁ ଆଜି ଟିକେ ଅରୁଆ ଭାତ କରିବି ଆଉ କରିନି ରୋଷେଇ କରିନି।
ଆଉ ରୋଷେଇ ରେ ଆଜି ଅରୁଆ ଭାତ ସହିତ କଣ ହବ?
ଅୁରୁଆ ଭାତ ସହିତ ଡାଲମା ଟିକେ କରିବି। ଆଉ ଟମାଟର ଖଟା କରିବି ଆଉ ଶାଗ ଭା ଭାଜିବି ନଡ଼ିଆ ଦେଇକି ଶାଗ ଭାଜିବି। ନଡିଆ ପକାନ୍ତି ଡାଲମାରେ। ଟିକେ ନଡ଼ିଆ ପଡ଼ିବ ଆଉ ପ୍ଲସ୍ ଆଉ ଶାଗ ଟିକେ ଶାଗରେ ବି ନଡ଼ିଆ ଟିକେ ପଡ଼ିବ। ନଡ଼ିଆ ବଡ଼ି ଦେଇକି ଶାଗ ଭାଜିବି ଆଉ। ଏହା କରିବି ଆଉ ଆପଣଙ୍କର କଣ ଆଜି ରୋଷେଇ ହେଉଛି?
ଆଜି ହେଇଛି ଆ ଭାତ ଆଉ- ମାଛ- ଭଜା ଭଜି ହେଇଛି ଆଉ।
ହୁଁ। ଏମା। ହଁ ମାମା କହୁଛନ୍ତ।
ମାମା କର୍ଚ୍ଛ ନ୍ତି ନା କେ
ହଁ ମାମା କର୍
ତୁମେ କର କି ନାହିଁ ରୋଷେଇ
ମୁଁ ବେଳେ ବେଳେ ପ୍ରାଏ କରେ
ହଁ ଆ ମାମା କଣ କେଉଥରେ କାମରେ କୋଉ କାମରେ ସାହାଯ୍ୟ କର
ମାମାକୁ ପରିବା କାଟି ଦବାର ସାହାଯ୍ୟ କରେ ଏଇ ପାଣି ଫାଣି ଆଣିକି ଥୋଇଦବା ପାଇଁ ଆଉ ଏଇ ମସଲା ମସଲି ଲେଖୋଇଦବା ଏଇସବୁ କାମରେ ସାହାଯ୍ୟ କରେ ଆଉ
ଛଡ଼ା ଛଡି ରସୁଣ ପିଆଜ ରସୁଣ ଛଡ଼େଇବା ଅଦା ଟିକେ ଛଡ଼େଇବା ଏଇସବୁ ଜିନିଷରେ ସାହାଯ୍ୟ କରୁଥିବ ହଁ ହଁ ଗ୍ରାଇଣ୍ଡିଙ୍ଗ୍ କରିକି ଦେବା। ହଁ ଏତିକି ସାହଯ୍ୟ ନ କଲେ ଆଉ ହଉ ଯାହା ହେଲେ ବି ହଇରାଣ ଯିଏନା ଆଉ
ହଁ, ସାହାଯ୍ୟ କରିଦେଲେ ଶୀଘ୍ର ବି ସରିଯିବ କାମ ଗୁରା।
ହଁ ଶୀଘ୍ର ସରିଯିବ। ସାହାଯ୍ୟ କରିଦେଲେ ଶୀଘ୍ର ସରଯିବ। ତମେ ତ ପାଠ ପଢୁଛ। ପାଠ ପଢିବା ଭିତରେ, ମଧ୍ୟ ଯେତିକି ସମୟ ମିଳିଲା ତା ଦେହରେ ମୋବାଇଲ ଦେଖୁଛ।
ହୁଁ, ହୁଁ।
ହାଲୋ।
ଆଜ୍ଞା।
ହଁ। ତେଣୁ, ମୋବାଇଲ ନ ଦେଖିକି ଯଦି ଗୋଟେ ଗାର୍ଡ଼ିଅନକୁ ଯଦି ତୁମେ ସାହାଯ୍ୟ କଲ ସେ ଭଲ ଆଉ କଣ। ହୁଁ।
ଆଉ ଆଗକୁ ତ ଆଉ କିଛି ପର୍ବ ନାହିଁ। ଯାଇକି, ଅଛି ମୁଁ କହିଲି, ଆଗକୁ ତ ଆଗକୁ ତ ଯାଇକି ଆହୁରି ପର୍ବ ଅଛି। ଏବେ ତ ଆଉ କିଛି।
ହଁ। ନାହିଁ ପର୍ବ ନାହିଁ ଯେ, ତାପରେ ରଥଯାତ୍ରା। ପଡ଼ିିବ ରଥଯାତ୍ରା ପରେ ତାପରେ ଆସିବ ଇଏ କଣ କହିଲି ଉଁ ହଁ ଏଇଟା ହଉଛି। ଇଏ ଶ୍ରାବଣ ମାସ ପଡ଼ିବ। ହଁ, ଶ୍ରାବଣ ମାସ ପଡ଼ିବ ସେଥିରେ ଯେଉଁ। ଶ୍ରାବଣ ମାସରେ ଗଣେଶ ଚତୁର୍ଥୀ ପଡ଼ିବ। ଗଣେଶ ଚତୁର୍ଥୀ ପଡିବ ତା ସହିତ ଜନ୍ମ- ଜନ୍ମାଷ୍ଟମୀ ପଡ଼ିବ।
ହଁ, ରାକ୍ଷୀ ପୂର୍ଣ୍ଣମୀ।
ଆଉ ରାକ୍ଷୀ ପୂର୍ଣ୍ଣିମା। ହଁ ଏ ଏଇସବୁ ଖୁଦୁରୁକୁଣୀ ତାପରେ ଆସିବ ଖୁଦୁରୁକୁଣୀ ଆଉ ସେଇଟା ତ। ବର୍ଷା ସିଜିନରେ ଆଉ।
ହଁ।
ହୁଁ ହୁଁ। ଏବେ ଏଇ ସବୁ ଜିନିଷ ହବ।
ଆପଣଙ୍କ ଆଡେ ଖୁଦୁରୁକୁୁଣୀ କେମିତି ପାଳନ କରନ୍ତି?
ହଁ ଖୁଦୁରୁକୁଣୀ କରନ୍ତି। ଆମେ ସୋସାଇଟିରେ ଅଛୁ ତ। ଆଉ ଫ୍ଲାଟମାନଙ୍କରେ ରହିଛୁ। ଗୋଟେ ଜଣଙ୍କ ଘରେ ପୂଜା କରନ୍ତି। ମାଆଙ୍କୁ ବସାନ୍ତି। ମଙ୍ଗଳା ମାଙ୍କ ତ ପୂଜା ହୁଏ ଆଉ।
ଆସ ଆଛା।
ଆଉ ସବୁ ଝିଅମାନେ ସକାଳୁ ପ୍ରତ୍ୟେକ ରବିବାର ଦିନ ପାଞ୍ଚପାଳି ଭାଦ୍ର ମାସରେ ପଡ଼େ ଖୁଦୁରୁକୁଣୀ। ହଁ ଭାଦ୍ର ମାସରେ ପଡ଼େ। ତେଣୁ ପାଞ୍ଚପାଳି ଝିଅମାନେ ଆଉ ଝିଅ ସ୍ତ୍ରୀ ଲୋକ ବିଶେଷ କରି ଝିଅମାନେ ଉପାସ ରହନ୍ତି ଆଉ। କୁଦ୍ରୁକୁଣୀ ଓଷା ମାଙ୍କର। ଲାଗେ ଆଉ। ନା କଣ ମୁଁ ଭୁଲ- ହୁଏନି।
ନାଇଁ ନାଇଁ ଠିକ ଆମ ଆଡେ ସେଇ ଆ- ଆମ ଗାଁ ଆଡେ ଯେହେତୁ ଆମେ ଗାଁ ରେ ରହୁଛୁ। ଆଉ ଗାଁ ରେ - ମତେ ଜାଣିଥିବେ ସହର ଅପେକ୍ଷା ଟିକେ ଗାଁ ରେ ବହୁତ ମାନେ ସହଯୋଗ କରନ୍ତି। ଆଉ ସବୁ ଝିଅ ମାନେ ବି ଏକାଠି ହେଇକି ସବୁ ଗୋଟିଏ କାମ କରନ୍ତି। ହଁ ଆଉ ସକାଳୁ ବି ଭୋରରୁ ଉଠିକି ଫୁଲ ତୋଳି ଯାଆନ୍ତି। ଆଉ ମାଙ୍କ ପାଇଁ ଫୁଲ ହାର ମଧ୍ୟ- ତ କହୁଛନ୍ତି।
ହଁ ଆଉ ତା ସହିତ ବି ଭୋଗ କଣ ତିଆରି କରନ୍ତି?
ହଁ ଭୋଗ ଆଉ କଣ ଆମର ଚୁଡ଼ା ଘଷା ଚୁଡା ସବୁ ଫଳ ଆସେ ଯେମିତି କିି ସେଉ, ଅଙ୍ଗୁରୁ, ଡାଳିମ୍ବ କମଳା ଏ ସବୁ ଆସେ ଆସିକି ହଁ କଦଳୀ
ବି ଭୋଗ ହଉଥିବ।
ହଁ ହଁ ହଁ ଖଇ ଏସବୁ ଆସିକି ସବୁ ଭଜା ଅଛି ଗୁଡାକୁ ଭଜା ଯିବ। ଭଜା ଯାଇକି ତାକୁ କୁ ଦର ଦର କର ଖଣ୍ଡ ରଖା ହେଇକି ତାପରେ ସବୁ ଫଳକୁ ସବୁ ଛୋଟ ଛୋଟ ପିସ୍ କରିକି କଟା ହେଇକି ଆଉ ଯୋଉ ସେଉ ବୁ ନ୍ଦି ସେଉ ବୁନ୍ଦି ବି ମଧ୍ୟ ସେଥିରେ ମିକ୍ସ
ମିଶାନ୍ତି ମିଶେଇକିରି ପ୍ରତ୍ୟେକ ଘରକୁ ଦିଆ ଯାଏ ଆଉ ଭୋଗ ହି
ହଁ ହଁ ଘରକୁ ଦିଆଯାଏ। ଆଉ ଦିନରେ ବି ସୁଦ୍ଧା ପିନ୍ଧୁ ବାରଣ୍ଡା କିମ୍ବା ଦାଣ୍ଡରେ ଏ ସବୁ ସଡ଼କରେ ବୁଲଥାନ୍ତି। ସେ ସବୁ ବା ତାଙ୍କ ଲୋକମାନେ ତାଙ୍କ ଙ୍କୁ ମଧ୍ୟ ଦେଇଥାନ୍ତି ଆଉ ଯୋଉମାନେ ଭୋଗ ଭୋଗ ତ୍ରା ବି ମଧ୍ୟ ଆଣିଥାନ୍ତି ଡାଲା
ମୁଁ ଭ ହଁ ଡାଲା ଆଣି ତାଙ୍କୁ ଅଧର ଦିଆଯାଏ ଆଉ ତମେ ସ ସବୁ ଟିକେ ଟିକେ ପୁଣି ପାଇଥିବ ତ
ଅହୋ ହଁ ହଁ ସବୁ ଝିଅ ମାନେ ହୁଁ ସବୁ ଝିଅ ମାନେ ସାଙ୍ଗ ହେଇକି ସାଙ୍ଗ ହେଇକି ସବୁ ଝିଅ ମାନେ ଗୋ ଟେ ଜାଗାରେ ବସିକି ଖାଆନ୍ତି ଆଉ। ସବୁ ବାଣ୍ଟିି ସାରିଲା ପରେ
କେତେବେଳେ ପୂଜା ହଏ?
ଆମର ଏଠି ଷ୍ଟାର୍ଟ ହେଇଯାଏ ସନ୍ଧ୍ୟା ପାଞ୍ଚଟା ବେଳେ ଆରମ୍ଭ କରନ୍ତି ଆଉ ମଜା ବି କରନ୍ତି। ସବୁ ଖେଳ ବୁଲ କରନ୍ତି ଏମ୍ ସବୁ ସରିଲା ପରେ ଆଉ।
ଆ ସଜାସଜି କିଏ ସବୁ କରନ୍ତି?
ଆଉ ସଜାସଜି ଆଉ ଆମ ଉପରେ ତମ ବଡ ଦିଦି ମାନେ। ସେମାନେ ସବୁ ସଜିସଜି କରନ୍ତି ନଚେତ୍ ସେମାନଙ୍କର ଯଦି କୌଣସି କାମ ଥାଏ। ଆମ ପାଖରେ ସବୁ ଯୋଉମାନେ ଟେଣ୍ଟ ବା କାମ ନେଇଛନ୍ତି।
ହଁ ହଁ ହଁ।
ଇ ସବୁ।
ମାନେ ପ୍ରତ୍ୟେକ ପାଳି ଏଇଭଳିଆ ହୁଏ। ନା ଶେଷ ପାଳି ଟା ପୁରା ମହାଆଡ଼ମ୍ୱର
ନା ନା। ସେମିତି କେମିତି ହବ। ତ ଫାଷ୍ଟ ରେ ସଜ ସଜି ସଜାଇ ଥିବ। ଆଉ ମା ତ ଥିବେ। ହଁ ପାଞ୍ଚ ପାଳି ହଁ ପାଞ୍ଚ ପାାଳିରେ ଲାଷ୍ଟ ପାଳି ଦିନ ସବୁ ସରିଲା ପରେ। ତାପରେ ଆସେ ଜ ପାଇଁ ଭସାଣି ଭସାଣି ହୁଏ। ଆଉ ସମସ୍ତଙ୍କ ପାଇଁ ଗୋ କେତେ ପ୍ରକାର ଡ୍ରେସ ମଧ୍ୟ କରାଯାଇଥାଏ।
ହଁ ଯେତିକି ଓଷା କରିଥିବେ ସେମାନେ ସମସ୍ତେ ଗୋଟେ ପ୍ରକା ଏକା ଡ୍ରେସ୍ ପନ୍ଧିକି ଯାଅ। ଆଁ ଏବେ ଟିକେ ଆଉ ଟିକେ ନୋ ନୋ ନୂତନ ଧରଣର ପର୍ବଟାକୁ ପାଳନ କରା ଯାଉଚି ଆଉ। ହଁ ଆଗରୁ ସେମିତି ନଥି ଥିଲା ଆଁ ତାପରେ ହୁଁ ହେଲେ ପ୍ରଥମ ପାଳି ରେ ମା ଙ୍କର କଣ ଭୋ ଭୋଗ ହୁଏ।
ଆମର ପ୍ରଥମ ପାଳିରେ ଖାଲି ଯୋଉ ଭୋଗ ଫଳ ଭୋଗ ହେଇଯାଏ।
ହଁ ହଁ।
ତାପରେ ଦି ତିୟ ପାଳିରେ ବି ମଧ୍ୟ ସେଇ ଭୋଗ ହୁଏ। ଆଉ ଲ ସେସବ ପାଳି ଯଉଦିନ ସବୁ ଆଣିକି ସବୁ ପସରା ଦେଇି ହିଁ ଜି। ଖଇ, କାକୁଡି, ନଡିଆ ଏସବୁ ଆଣିକି ଦିଅନ୍ତି ଆଉ। ହୁଁ।
ତାପରେ। ଶେଷ ପାଳି ଟା ମହାଆଡ଼ମ୍ବର ପାଳନ କରିକି ମାଆଙ୍କର ବିସର୍ଜନ କରନ୍ତି ଆଉ କଣ।
ହଁ ହଁ।
ଆଉ ସେଦିନ କିଛି ହୁଏନି, ପୁରୀ ତରକାରୀ ହେବା, ଆମର କିନ୍ତୁ ସେଦିନ ପୁରୀ ତରକାରୀ ଇଁ କରନ୍ତି, ଆଉ ସମସ୍ତଙ୍କ ଲୋକଙ୍କୁ ଯିଏ ଯେଉଁଠୁ ସେଦିନ ଭୋଗ ବି ଦିଅନ୍ତି। ଆମେମାନେ ସବୁ ଆଉ ନେଇକିରି ଭୋଗ ଦେଇକିରି ପଳେଇ ଆସୁ କିନ୍ତୁ ଲାଷ୍ଟ ପାଳି ଟାକୁ ଆମକୁ ଡାକନ୍ତି କହନ୍ତି, ଆପଣମାନେ ସମସ୍ତେ ଆସିବେ ପୁରୀ ତରକାରୀ ହବ ପୁରୀ ତରକାରୀ ଘରେ କରନ୍ତି କିମ୍ବା ମଗେଇ ଦିଅନ୍ତି। ମଗେଇ ଦିଅନ୍ତି କାହା କୋଉଟା ବରାଦ ହୁଁ।
ଆମ ଆଡେ ଯୋଉ ଅରୁଆ ଡାଲମା ଆଉ ଖଟା ଦିଦି ସେଠ ହୁଏ। ଏସବୁ କରିକି, ହଁ ସବୁ କରନ୍ତି। କିନ୍ତୁ ସେମାନେ ରୋଷେଇ ଆଣନ ରୋଷେଇ ବାଲାଙ୍କୁ ଡାକ୍
ଆଉ ରୋଷେଇ ବାଲା, ରୋଷେଇଆ ଆସିକିରି ରୋଷେଇ କରୁଥିବ ଆଉ। ହଁ ଏବେ ବି ସେଇ ରୋଷେଇଆବାଲା ଆସିକି କରୁଛି, କିମ୍ବା ଆଉ ରୋଷେଇଆ ବାଲା ବି ନିଜେ କରୁଛନ୍ତି। ଆଉ ମ୍ୟାଡ଼ମ ଆମେ ଆମ ଘରେ କରିକି ଆପଣଙ୍କ ଘରେ ଆଣି ଥୋଇଦବୁ। ଆପଣ ମାନେ ବାଢ଼ିକିରି କେତେ ଜଣ ମେମ୍ବର କୁହନ୍ତୁ, ଆଉ ସେଇ ଅନୁସାରେ ଆମେ କରିକରି ଆପଣଙ୍କୁ ଦେଇଦେବୁ। ସେ ବି ସୁବିଧା ଅଛି ଏଠି ବି ସେମିତି ବି ଲୋକ ସେ ବ୍ୟବସାୟ ମଧ୍ୟ କରୁଛନ୍ତି। ଆଉ ବରାଦ ନେଇ କିରି ମଧ୍ୟ କରିକ ଆଣି ରୋଷେଇ କରିକି ଦଉଛନ୍ତି। ଆ ସେଇଟା ବି ଆଉ ଟିକଏ ସୁବିଧା ହେବ ପିଲାମାନେ ଭଲ ମା ଆଡ଼ମ୍ବରେ ପୂଜା କରିଲେ କରିସାରିଲା ପରେ ଯୋଉ ଆସ୍ ଆସିଥିବା ଖାଦ୍ୟ ତାକୁ ବଡ଼ ବଡ଼ ପିଲା ମିଶିକିରି ସବୁ ବଡ଼ା ବଡ଼ି କରିି ଖାଇଦେଲେ।
ହୁଁ ହୁଁ।
ଯଦି ବି ବଳିଲା ପୁଣି ଅଳ୍ପ, ଟିକେ ଟିକେ ଟିକେ ଟିକେ ଘରେ ମାନେ ଯୋଉ ସବୁ ଅଛନ୍ତି। ଯାହାର ଘରେ ସବୁ ପିଲାମାନେ ଆଉ ଅନ୍ୟ ପିଲାମାନେ ସ୍ବାମୀ କି ଅନ୍ୟାନ୍ୟ ସବୁ ଗାଡିଅନ୍ ଶାଶୁ ଶ୍ୱଶୁର ଯିଏଥିବେ ସେମାନଙ୍କ ପାଇଁ ମ ମଧ୍ୟ ଧରିକିରି ଆସନ୍ତି।
ଓହୋ ଆମର ଯୋଉଠି ବିସର୍ଜନ ହୁଏ ଆ ସେଠି ବି ମଧ୍ୟ ଆଉ ନେଇ ଥାନ୍ତି ଖାଲି ଶୁଖିଲା ଭୋଗ କରିବା ପାଇଁ। ଏଇ ଯେମିତି କହିଲି ହଁ ହଁ ଯେମିତି କହିଲି ଯୋଉ ହଁ ଏଇ ଯୋଉ ଚୁଡା ସେଉ ବୁନ୍ଦୀ ତାକୁ ମଧ୍ୟ ବି ସୁଧା କରିକି ସେଇ ଗାଁ ମୁଣ୍ଡରୁ ଆଁ ବାଣ୍ଟି ବାଣ୍ଟିକି ଆଣନ୍ତି ଆଉ।
ନା କାରଣ କାରଣ ତମେ ଯୋଉ ବ-ବ ପ୍ରୋସେସନ୍ କରିକିରି ନେଇକିରି ଗଲ ମାଆଙ୍କୁ ବିସର୍ଜନ କରିବା ପାଇଁ ସେଠି ମାଆଙ୍କୁ ମଧ୍ୟ ଫୁଲ ଧୂପ ଭୋଗ ଏଇସବୁ ଦିଆଯାଇକି ତାପରେ ବିସର୍ଜନ ହଅନ୍ତି?
ହଁ ହଁ ହଁ ଆମର ପୂଜା ଏଖାତ୍ରେ ସେଠି ପୂଜା ହେଇଯାନ୍ତି ମା।
ଘର୍-ଘରେ ଥରେ ପୂଜା କରନ୍ତି ତାପରେ ପୁ ପୁଣି ଠାକୁରୁଙ୍କୁ ନେଇକିରି ଗାଡ଼ିରେ ବ ହୋଉ କି ଯୋଉଥେରେ ବି ହୋଉ କି ପିଲାମାନେ କାଖ୍ ଖେଇ କାଖେଇ ମଧ୍ୟ ବି ନିଅନ୍ତି। ନେଇକିରି ବିସର୍ଜନ କରିବେ ପୁଣି ସିଠି ବି ଆଉଥରେ ପୂଜା ହୁଏ। ମାଙ୍କର ସେଠେମ୍ ମାଙ୍କର ପୂଜା ହୋଇସାରିଲା ପରେ ଆପଣ ବିସର୍ଜନ କରନ୍ତି।
ଆଜ୍ଞା।
ଆଉ ଘଣ୍ଟ ହୁଳହୁଳିରେ ସବୁ କମ୍ପୁଥିବ ଆଉ।
ହଁ ଡି ଜେ ତ ଯାଇଥିବ ପୁଣି ସେଠି ଯା ମାଙ୍କ କାତରେ ଖାଲି ମାକୁ ତୁ ତ ରଖା ହେଇକି ପାଣୀ ଆଣି କି ରଖା ହେଇକି ତାପରେ ପୂଜା ଘଣ୍ଟ ହୁଳ ହୁଳି
ହଁ ତା ସହିତ ମଧ୍ୟ ବି ଧର ତମ ସାହିରେ ତମେ କଲ ଆଉ ଅନ୍ୟ ସାହିର ଅ ବି ଠାକୁର ବି ସେଇଠିକି ନେଇଥିବେ। ବେଓ ସବୁ ସାହିର ଆଁ ସେମିତି ମଧ୍ୟ ଭାବୁଥବ। ଯେମିତି ଗଣେଶ ଚତୁର୍ଥୀରେ ଠାକୁର ସବୁପ୍ରକାର ଠାକୁର ଏକକାଳୀନ ଯାଆନ୍ତି। ବିସର୍ଜନ ହୁଅନ୍ତି। ସେଇଭଳିଆ ମଧ୍ଯ ବି ଗାଁ ଗ ଣ୍ଡାରେ ହୁଏ। ଗୋଟେ ଜାଗାରେ ନେଇ ବିସର୍ଜନ କରୁ
ହଁ ହଁ ହଁ ସେମତି ଆହୁରି ମଧ୍ୟ ଝିଅ ଯେ ମିତି
ଅନ୍ୟ ଗାଁ ସାହିର ଗାଁ ର ସବୁ ଝିଅ ମାନେ ସବୁ ଆ
ହଁ ଗୋଟିଏ ପୋଖରୀକୁ ଆସନ୍ତି। ସେଇ ପୋଖରୀ କୂଳେ ସବୁ ପୂଜା କର
ମହା ଆଡମ୍ବରେ ପାଳନ ଟା ହୁଏ ମାଙ୍କର ବିସର୍ଜନ ଟା ଆଉ। ନାଁ କଣ। ହଁ ହଁ ହଁ ହଉ ହଉ ରଖନ୍ତୁ ଆ ହୁଁ ହୁଁ।